ହାଲୋ ହଁ ଭାଇ ଜୟ ଜଗନ୍ନାଥ।
ଆଜ୍ଞା ଆଜ୍ଞା କୁହନ୍ତୁ ଆପଣ ପୁରା ବ୍ୟସ୍ତ ରହୁଛନ୍ତି ବୋଧେ?
ହଁ ବହୁତୁ ବ୍ୟସ୍ତ ରହୁଚି ବା।
ହଁ ବନ୍ଧୁ ମୁଁ ସେତେବେଳେ ଆପଣଙ୍କୁ ଆଉ ସଂଯୋଗ କରିଥିଲି ଆପଣ କାହିଁ ଆଉ ମୋ ସଂଯୋଗଠିକୁ ନିକ୍ଷେପ କଲେ ନାହିଁ।
କଣ କରିବା କହିଲ ବ୍ୟସ୍ତରେ ଏତେ ରହିଯାଉଛି ଆଉ କାହାକୁ ସମୟ ଦେଇ ହଉନି।
ଆଚ୍ଛା ଆମ କଣ କରୁଛନ୍ତି କି?
ଖାଉଚି।
ଆଚ୍ଛା ଆଚ୍ଛା ନାଇଁ ସେତେବେଳେ ଯୋଉ ବ୍ୟସ୍ତ ଥିଲେ ଆପଣ କଣ କିଛି କାମ କରୁଛନ୍ତି ବୋଧହୁଏ?
ହୁଁ ହଁ। ଏଇଆ ଅ ହ।
କି କାମ କରୁଛନ୍ତି ଆପଣ?
ଏଇ ଟିକେ ଘର କାମ ଚାଲଛି ତ, ଯାଇ ଦେଖାଚୁଆଁ କରିୁଥିଲି। ଆଉ ଟିକେ ପନିପରିବା ଟିକେ ରଖୁଥିଲି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ବ ଆଉ ବନ୍ଧୁ ଆପଣଙ୍କ ଦେହ ଫେଅ ଭଲ ଅଛି?
ହଁ ପୁରା ଭଲ ଅଛି।
ଆଚ୍ଛା କଣ ଖାଉଛନ୍ତି?
ଏଇ ଟିକେ ଚାଉମିିନ ଖାଉଚି ଆଉ।
ଓ ମାଇ ଗଡ୍ ଚାଓମିିନ।
ହଁ।
ଆପଣ ସେ ଯୋଉ ଜିନ ଜିନିଷ ଗୁଡା କାଇଁ ଖାଉଛନ୍ତି?
କଁ କରିଆ ପାଟି କିି ଖାଇଲେ ନ ଖାଇଲା ବେଳକୁ ଭଲ ଲାଗୁନି ବୋର ହେଇଯାଉଚି।
ସେଗୁଡାକ ପାଟିକୁ ହୁଏତୁ ସ୍ଵାଦ ଲାଗିପାରେ କିନ୍ତୁ ମୋ ଜାଣବାରେ ସେଟା ସ୍ଵା
ବହୁତ କ୍ଷତିକାରକ ବୁଝୁଚି ବଟ କଁ କରିମି କହୁନ? ସେଇଆକୁ ତ ଖାଇ ଖାଇ ମୋଟା ହେଇଚି।
ହଁ।
ହୁଁ ଏସ୍। ଅବଶ୍ୟ ମୁଁ ଏତେ ନନଭେଜ ଖାଏନି ବେଶୀ କିନ୍ତୁ ଭେଜ ଗୁରା ଯୋଉଗୁଡା ଖାଏ ସେଗୁଡା ସବୁ ମୋର ବିକ ଗୁପଚୁପୁ, ଚାଟେ, ଚାଉମିିନ ଏଗୁଡା ସବୁଠୁ ମୋର ଫେବରାଇଟ୍।
ଓହୋ ଆପଣ ଟିକେ ଏ ଯୋଉ ରାସ୍ତା କଡ଼ରେ ଯୋଉ ସବୁ ଖାଦ୍ୟ ସେଗୁଡ଼ା ଟିକେ ଭଲ ଭଲସେ ଖାଆନ୍ତି ନା କଣ?
ହଁ ତାକୁ ପ୍ଲସ ନହେଲେ ଘରେ ତିଆରି କରି ଖାଇଆର ମାହିର।
ହଁ ଆଉ କେମିତି କଣ ଟିକେ ତିଆରି କରନ୍ତି ଆମକୁ ଟିକେ କହୁନାହାନ୍ତି?
ନିଶ୍ଚିତ ଏଥିରେ କୌଣସି ସନ୍ଦେହ ନାହିଁ କଣ ଚାଉମିିନ କଥା କହିବି?
ହଁ ଆପଣ ଯୋଉ କଥା କହିପାରିବେ।
ଚାଉମିନ୍ ପ୍ରଥମେ ହେଲା ଏଁ ଆଇଦର ଯଦି ତମକୁ ଲମ୍ବା ଲମ୍ବା ଲୁଡୁଲସ ଖାଇବାର ଅଛି ତ ତାହେଲେ ତାକୁ ଡାଇରେକ୍ଟ ଗରମ ପାନୀରେ ଭେଦ ଇ ଦବ, ହେଲା ଗୋଟେ ମିନିଟ ଭିତରେ ଲୋ ଲୋ ହାଇଟରେ ଦବ। ସେ ବ ହେଇଯିବ ତାକୁ ଛାଙ୍କି ଦେବ ପାଣିିରେ। ହେଲା ଯଦି ବେଶୀ ସମୟ ରହିଲେ ତାହେଲେ ଯାଉ ଯାଉ ହେଇଯିବ। ତାପରେ ଏପଟେ ତମର ଯଦି ଯୋଉଟା ଇଚ୍ଛା ଥିବ ଫାଷ୍ଟ ଗ୍ୟାସ୍ ଲଗେଇକି କଡ଼େଇ ବସେଇବ ତାପରେ ହେଲା ତେଲ ପକେଇବ, ଯୋଉ ତେଲ ବିି ହଉ ସୋରିଷ ତେଲ ହେଉ କିମ୍ବା ରିଫାଇନ୍ ତେଲ ହେଉ ତା ଦେହରେ କିଛିି ବି ହଁ ସୋରିଷ ତେଲ କିନ୍ତୁ ଏଇଆ ସୋରିଷ ତେଲଟା ଖାଇଲେ ବେଶି ଦେହ ମଣେଇବ। ମୋ ମତରେ ସନ୍ ଫ୍ଲାୱାର ଅଏଲ୍ ଟା ସବୁଠୁ ବେଷ୍ଟ ହବ, ପକେଇ ଦେବ ତା ଧେରେ ହେଲା, ହୁଁ। ତାପରେ ହେଲା ପିଆଜ ତାପରେ କିଛି ଲୁଣ
ଆଉ କ୍ୟାପ୍ସିକମ୍ ଆଉ ଧଣିିଆ ପତ୍ର ଏତିକି ଟିକେ ପକେଇକି ଭାଜିବ ଆଉ ଗାଜର। ହେଲା ଏତିକି ପକେଇ ଭଲ କିଣି ଭାଜିବ ଅଧା ଅଧି ହେଲେ ତା ଦେହରେ ଗୋଟେ ମ୍ୟା ଗି ମସଲା ପକେଇଦବ ତାପରେ ହେଲା ଯଉ ଚାଉମିନଟା ସିଝା ହେଇଥିବ ତାକୁ ପକେଇଦବ। ତାପରେ ଟମାଟୋ ସସ୍ ଆଉ ଚିଲି ସସ୍ ଟିକେ ପକେଇକି ଘାଣ୍ଟି ଦବ। ବାସ ତାପରେ ତ ଗରମ ଗରମ ପୁରା ରେଡି ଆଉ।
ଆଚ୍ଛା ତାହେନେ ତାହେନେ ଏଇ ତ ମାନେ ସହଜ ଉପାୟ ନୁହ କି।
ଆଉ ତା ଦେହରେ ଯଦି ଟିକେ ଅଣ୍ଡା ଫଟେଇକି ବି ଯଦି କରିପାରିବ ତାହେଲେ ଆହୁରି ସ୍ୱାଦ ଲାଗିବ।
କିନ୍ତୁ ହେଲେ କଣ ନା ହଁ ନା ନା ନିରାମିଷ ହେଲେ ଏଇ ମୁଁ ଯେଉଭଳିଆ ପ୍ରଣାଳୀ କହିଲି ଏମିତିି କରି ଖାଇଲେ ପୁରା ଏକ ନମ୍ବର ଟେଷ୍ଟ ଲାଗିବ।
ଆଚ୍ଛା ତାହେଲେ ପ୍ରଣାଳୀ ଟି ମତେ ଭଲ ଲାଗିଲା ଆପଣଙ୍କ ପ୍ରଣାଳୀ ଯୋଉ କହିଲେ। ଆ ମତେ ଭଲ ଲାଗିଲା ବହୁତୁ ହଁ।
ମୋତେ ଚାଉମିିନ ଆଉ ବିରିୟାନୀ ପୁ ଏଇଗୁଡ଼ା ସବୁ ମୋର ସବୁଠୁ ଏ ଏକ ନମ୍ବର ଖାଇବା।
ହଁ ବିରିୟାନୀ ମୁଁ ଭଲ ରାନ୍ଧେ ମୁଁ ଜାଣିଛି ବିରିୟାନୀ ମୁଁ ଶିଖିଛି।
ବିରିୟାନୀ ବି ମୁଁ ଉଁ କଉନୁ କହ।
ହୁଁ ସେଥିରେ ଆମର ଫାର୍ଷ୍ଟ ଆମର ତେଲ ପକାଯାଏ ତେଲ ପକାଯାଏ ଆମର ଗୋଟା ମସଲା କିଛି ଥାଏ ଆମର। ଡାଲଚିନି ଆଉ ଯୋଉ ଗୋଟା ମସଲା ଯୋଉ ପ୍ୟାକେଟ ଏବେ ଆସିଯାଉ ତ। ହଁ ଗୋଟା ମସଲା। ପକାଯିବ ପକାଯାଇ ଟିକେ ଭାଜି ଜି ଭଜା ଯିବ। ତାପରେ ଆମର ପିଆଜ ଯୋଉ କଟା ହେଇଯିବ ସ୍ଲାଇସ୍ କରାହେଇକି। ତାକୁ ପ ଟିକେ ଦିଆ ଯାଇକି ଛୁଙ୍କ ଦିଆଯିବ ପିଆଜ ଟାକୁ। ତାପରେ ମୁଁ ଭେଜ କପରେ କହୁ ଚି ମୁଁ କାରଣ ନନଭେଜ ତ ମୁଁ ଅଁ କରେନି ଅ ହଁ।
କାହିଁକି କେବେ।
ହଁ ନନଭେଜ୍ ଖାଏ କିନ୍ତୁ ନନଭେଜ ରେ କରିନି।
ଓହୋ କର ନା ତାପରେ କହିବ ମୋତେ। ଉଁ ନନଭେଜ ହେଲା ଉଁ ବହୁତ ଥର ଖାଇଲିଣି କରିିକି ଘରେ।
ହଁ ନନଭେଜ୍ ମୁଁ।
ଯୋଉ ଦରଦାମ ବଢିଲାଣି ହଁ।
ହ ହଁ ତାପରେ ଆମର ପ-ପକାଯିବ ଆମର କଣ କହିଲେ ଆମର ପନିପରିବା ଯାହା ସବୁ ଆପଣଙ୍କର ଆମର ଗ୍ରୀନ ମଟର ଆଉ ଆ
ଭେଜ ବିରିୟାନୀ ବି ପ୍ରବଳ କରି ଖାଇଛି ବଢିଆ ଲାଗେ ମତେ ହେ ହେ ହେ ହେ।
ସୋୟାବିନ୍ ଆଉ ଆପଣଙ୍କର ଆମର।
ଗାଜର ବିଟ କୋବି ଆଉ ବାଦାମ। ଏଗୁଡ଼ା ସବୁ ପକେଇକି କରିବ ହେଲା ହଁ।
ତାକୁ ଭଲ ସେ ପୁରାପରି ହେଇଗଲା ପରେ ତାପରେ ରାଇସ ଆଉ ଗୋଟେ ଜାଗାରେ ଆମର ମା ଭାତ ଆମର ଫୁଟା ହେଇଥାଏ ସେ ଭାତକୁ ଛଙ୍କା ହୋଇକି ଆଣି ତାପରେ ଦିଆଯାଏ ଦିଆଯାଯାଇ ସାରିଲା ପରେ ଆମର ଯୋଉ ଭଜା ପିଆଜ ପକାଯାଏ ଆଉ ଘିଅ ଆମେ ଟିକେ ଦେବୀ ଘିଅ ପକଉ।
ଦେବୀ ଘିଅଟା ଆଜିକାଲି ବହୁତ ଡୁପ୍ଲିକେଟ୍ ଦେଲାଣି। ମୋ ମତ ରେ ଦୁମ୍ ଦେବୀ ଘିଅ ତ ଗୋ ତି ଆସେ ତାର ଫୁଣି ଓରିଜୀନାଲ କଣ ଡୁପ୍ଲିକେଟ କଣ।
ହଁ ତାର ଅଛି ଦେଖିବ ପ୍ୟାକେଜିଙ୍ଗ ଯୋଉ ଅଛି ଆମର। ହଁ ସେଇ ସେଥିରେ ଟିକେ ଅଲଗା ଅଲଗା ଅଛି କାରଣ ଆମେ ଗୋଟେ ଜିନିଷକୁ ପୁରା ଡିଟୋ କରିପାରିବା ନାହିଁ।
ହଁ ତା ଅପେକ୍ଷା ଖୋଲା ଆଣିବ ଆହୁରି ଲାଭ ଅଛି।
ହଁ ଏଇ ଯୋଉ ଆପଣ ଯୋଉ କହୁଛନ୍ତି କି ଆପଣଙ୍କର ଯୋଉ ଆମର ଅ ଗାଈଙ୍କର ଯୋଉ ଘିଅ
ହଁ ହଁ ମୁଁ ସେଇ ଘିଅ ଆଣେ ଆଉ ଗୋଟେ କଥା ହଁ ଗୁଆ ଘିଅ ତ ତାପରେ। ତୁ ଯଉ କହିଲୁନ ନା ପରିବା ପରିବାକୁ ମନେ ରଖିଥା ସବୁବେଳେ ତେଲରେ ଛାଣିଦବୁ ହେଲା। ତେଲରେ ଛାଣି ଦେଇେଇକି ତାପରେ ମସଲା କଷିକି ପକେଇବୁ ତା ଦେହରେ ଯୋଉ ଟେଷ୍ଟ ଲାଗିବ ଆଉ ସିଝେଇ କଲେ ଟେଷ୍ଟଟା ଆସିିବନି।
ନା ମୁଁ ସିଝାଏନି ମୁଁ ସେଇଥିରେ ଏକାଥରେ କରି
ସେଇ ବା ସିଝେଇଲା ଭଳିଆ ହେଇଗଲା ତ ଏଇଟା କଞ୍ଚାରେ କଲୁ ତେଲରେ ଛାଣି ଦେଇକି ତା ତାପରେ ମସଲା କଷିକି ପକା ଟା ଟେଷ୍ଟ ଯାହା ଲାଗିବ ମୋତେ କହିବୁ। ମୁଁ ଏମିତି କରିକି ଖାଏ ତେଲରେ ଛାଣି ଦିଏ ସବୁ ପରିବା ଗୁଡା।
ହଁ ହଁ ନାମ ତେଲ ଛଣେନି ସେଥିପାଇଁ ତା ଯୋଉ ଜଳୀୟ ଅଂଶରେ ଥାଏ ସେଇଟା ସବୁ ତେଲରେ ମରିଯାଏ ତ ମୁଁ ସେଥିପାଇଁ ସେଇଟା କରେନି।
ହଁ ଯେ ସେଟା ଠିକ କିନ୍ତୁ ଏଥିରେ ଟିକେ ବେଶୀ ଟେଷ୍ଟ ଲାଗିବ।
ଆଚ୍ଛା ଭଲରେ ଯାହା ହଉ ମୁଁ ଆପଣଙ୍କୁ କହିଲି ବୋଲି ମୁଁ ଜାଣିପାରଲିି।
ହଁ ହଁ ସବୁପ୍ରକାର ପରିବା ଆଳୁ ବାଦାମ ଏଗୁଟା ସବୁ ପକେଇବ ହେଲା ମୁଁ ଶୀତ ଶୀ ଦିନ ବେଶ ଭେଜ୍ ବିରିୟାନକୁ ପ୍ରେଫର କଣ ଶୀ ଦିନ ପନିପିବା ଗଟାଢ଼ିଆ ଆସେ ନା। ମଜା ଲାଗେ ଖାଇବାକୁ ହଁ ଆ ସେଇଦିନ ବିରିୟାନୀ ମୁଁ ଗୋଟେ ଦିନ ଖାଇବି। ହଁ ଖରା ବଳେ ଖାଇମି ସନ୍ଧ୍ୟାବେଳେ ହଁ ଖରା ବେଳେ ଖାଇମି। ସନ୍ଧ୍ୟାବେଳେ ଖାଇମି ରାତିରେ ଖାଇମି ଭେଜ୍ ବିରିୟାନୀଟା ଆଉ ଚିକେନ୍ ବିରିୟାନୀ ହେଲେ ସକାଳେ ଯା ଖାଇଦେମି ଫୁଣି ଟିକେ ରାତିରେ।
ଓ ଆଚ୍ଛା।
ହଁ।
ଆଉ ଆଉ ଆପଣଙ୍କ ଚିକେନ ବିରିୟାନୀ ଟା କଣ କେମିତି? ଖାଲି ଆମର ପରିବା ଜାଗାରେ ଖାଲି ଚିକେନ ପଡ଼ିବ ନା କଣ?
ହୁଁ। ଚିକେନ ବିରିୟାନୀ ବି ମୁଁ କରି ଜାଣିଛି।
ହଁ।
ହୁଁ ଚିକେନ ବିରିୟାନୀ ବି ଭଲସେ ଜାଣିଛି। ଆଉ ଯେଉଁ ତୁମେ ଯେଉଁ କହୁଛ ଦୋକାନରେ ଯେଉଁ ପ୍ୟାକେଟ୍ ଦଶ ଟଙ୍କା ମିଳିଲୁ ନା ସେଗୁଡ଼ା ସବୁ ବହୁତ ଠକ କହୁଛନ୍ତି ହେଲା ତାପକ୍ଷା ନିଜେ ବାଛିିକି ଗ୍ରାମ ଗ୍ରାମ ତା ଦେହରେ ତମେ ଲାଭ ପାଇବ।
ହଁ।
ଡୁପ୍ଲିକେଟ୍ ଦେଉଛନ୍ତି ହଁ ଖୋଲା ଆଣିଲେ ଲାଭ ଅଛି। ମୁଁ ସବୁ ଖୋଲା ଆଣିକି ରଖିଥାଏ ଆ ଡାଲଚିନି ମୁଁ କେବେ ଦୋକାନରୁ ଆଣେ କାହିଁକି ନା ଡାଲଚିନି ଦୋକାନରେ ଦୁପୁ ପ୍ଲିକେଟ୍ ହିଁ ଦିଅନ୍ତି ଅନଲାଇନେ ଆଣିବ ପୁରା ଅରିଜିନାଲ୍ ଡଲଚିନ ପାଇବ।
ଆଚ୍ଛା ଆଚ୍ଛା।
ହଁ। ଅରିଜିନାଲ୍ ଡାଲଚିନନ୍ ଟା ଶହେ ଗ୍ରାମ କୁ ନବ ହାରାରି ନବେ ଟଙ୍କା ପଞ୍ଚାନବେ ଟଙ୍କ ଆଉ ସେ ଡାଲଚିନ ଖୋଲିଦବ ମାନେ ପୁରା ବାସ୍ନା ଏରିଆ ହେଇଯିବ।
ହଁ ସେ ଟିକେ ଭାଙ୍ଗିଦବ ସେ ତାଙ୍କର ଗୋଟେ ବାସ୍ନା ଅଲଗା।
ଓରିଜିନାଲ୍ ଡାଲଚିନି କେମି ଚିହନିବୁ ସେ ସବୁ ରୋଲ ଟାଇପ ର ହେଇଥିବ। ହେଲା ଆଉ ଦୋକାନରେ ତ ଦେଖିଥିବୁ ଭଙ୍ଗା ଭଙ୍ଗା ଦେଦଉଥିବ ସେଗୁଡ଼ା ଭଲ ଡାଲଚିନି ନୁହଁ।
ହଁ କୋଉ ଅଲଗା କୋଉ ଗଛର ଛେଲି ତା ଦେହେରେ ଯୋଉ ଏବେ ସେଣ୍ଟ ଆ କି ସେଣ୍ଡ ମାରିଦେଉଛନ୍ତି।
ନା ମୁଁ ଯେଉଁଟା ଆଣେ ମାନେ ପୁରା ପିଓର ଓରିଜିନାଲ୍ ଡାଲଚିନି ଟା ହେଟା ଅନଲାଇନ ରେ ତ ଚେକ୍ କରିଦେବୁ ଆରାମସେ ଵାଲା ମିଳିଯିବ ଅର୍ଡ଼ର ମାରିକି ତାପରେ ମୋତେ କହିବୁ ମୁଁ ସବୁ ପ୍ରାୟ କିଛି କିଛି ଜିନିଷ ଅନଲାଇନ୍ରେ ପ୍ରିଫର୍ କରିଦିଏ
ହଁ ନିଜେ ବାଛିବ ଦେଖିବ
ମୁଁ ଗରମ ମସଲା ସବୁ ନିଜେ ଘରେ ତିଆରି କରେ ମୁଁ ଜମା ଦୋକାନରୁ କିଣିକି ଆଣେନା। ଯୋଉ ଗୁଣ୍ଡ ମିଳୁଛି ମୁଁ ସେମିତି କରେନା ମୁଁ ସବୁ ମାନେ ମୁଁ ହାର ଗରମ ମସଲାଟା ମୁଁ ପୁରା ହାତ ତରେ ତିଆରି ଆମେ କରୁ। ହଁ ହଁ ଷ୍ଟୋନ ଫ୍ଲାୱାର ଗୋଟେ ଜାଣିଛୁ?
ଷ୍ଟୋନ ଫ୍ଲାୱାର ସେ ଯୋଉ ଦେଖିଛି।
ବକଳା ଟାଇପର ସେ ମାନେ ତା ଦେହରେ ତାକୁ ନାକରେ ନେଇକି ଡାଇରେକ୍ଟ ତ ସେ ବାସ୍ନା ଆସିବନି ତା ଟିକେ ପାଟିରେ କହିବ ଧୀରେ ଧୀରେ ତା ସ୍ମେଲ ଟା ଉଠେଇିବ। ବହୁତ ଟଙ୍କା ସେଗୁଡା ହଁ ସେ ବହୁତ ବଢିଆ ଲାଗଗେ କିନ୍ତୁ। ମୁଁ ସବୁ ନିଜେ ହେଲା ମସଲା ତିଆରି କରୁ ବଢିଆ ଲାଗେ ମତେ।
ହୁଁ।
ମସ୍ତ ହୁଏ ସବୁ ଆହୁରି କେତେ ପ୍ରକାର ମସଲା ଦେଖ ଯେ କିନ୍ତୁ ୟୁଟ୍ୟୁବରେ ଦେଖୁଛି ଯୋଉଟା ସେଗୁଡ଼ା ମିଳୁନି ଏଠି। ଅନଲାଇନ ରେ ବି ନାହିଁ ସେଗୁଡା ଆଭେଲେବଲ ଏଇ ଲୋକେସନକୁୁ ଥିଲେ ସିନା ଆଣିବ ନାହିଁ ତ ନାହିଁ ଆଉ କଣ କରିବୁ।
ହଁ କିନ୍ତୁ ଭଲ ମାନେ ବାହାର ଅ ଯୋଉଠି ଆମର କେ ଅଛି ଆମର ତ ଏଠି ଗାଁଉଲି ଏରିଆ ବାହହାର କୋଉ ସହର ଫର ଏରିଆ ରେ ସେ ଟିକିେ ଭଲ ମିଳେ ଜିନିଷ।
ହଁ। ହଁ ସହର ଏରିଆରେ ବି ଆହୁରି ଚାଲାକି କରୁଛନ୍ତି ସେମାନେ କଣ କରୁଛନ୍ତି ନା ନିଜେ ଅନଲାଇନ ରୁ ଅର୍ଡର ଦେଇକି
ହଁ ମିଶା ବି ତା ଦେହରେ।
ହଁ ଆମେ ଡାଇରେକ୍ଟ ଭାଇାଇ ଅନଲାଇନ ଡାଇରେକ୍ଟ ମାରଦବୁ ଆଣିକି ଘରେ ଦେଇଯିବ ସଇଲା ମୁଁ ତ ଏମିତି ଘରେ ବସିଥିବି ଆସିକି ଜିନିଷ ଦେଇଯିବେ ପଇସା ନେଇଯିବେ ସଇଲା ଚାଲ।
ନା ଆମର ଭାଇ ଟିକେ ସେଇ ସୁବିଧା ଟା ଏଠି ଟିକେ ଭଲ ଭାବରେ ସୁବିଧା ଜନକ ନୁହେଁ ତେଣୁକରି ଆମେ ଟିକେ ଗାଁ ଦୋକାନଙ୍କ ଆଉ ଆମର ପାଖ ଯେଉଁ ଆମର ବଜାର ଅଛି ସେଇ ବଜାର ଦୋକାନଙ୍କ ଉପରେ ନିର୍ଭର କରୁ ଆଉ।
ଓହୋ ମୁଁ ନହେନେ ଗୋଟେ କାମ କରନୁ ଅନ୍ୟ ବାଟକୁ ଅନ୍ୟ ଏରିଆକୁ ଟିକିଏ ପଳେଇବୁ। ସେ ଏରିଆକୁ ଯାଇକି ପିିନକୋଡ ଦେଇକି ଅର୍ଡର ମାରିଦବୁ ତାପରେ ସେ ଏରିଆକୁ କୁ ଯିବୁ ଯାଇକି ନେଇ ଆସିବୁ।
ଅ ଅବଶ୍ୟ ତମେ ଯେଉଟା କହିଲ ଠିକ କଥା ଯେ ଦେଖିବା ଚେଷ୍ଟା କରିବା।
ତ ଅନ୍ୟ ମାନେ ଦେଖିବୁ ଆଗେ ଚେକ୍ କରିବୁ ସେ ସେଠିକା ଏରିଆ ପିନ୍କୋଡ଼୍କୁ। ଦବୁତାପରେ ଦେଖିବୁ ଯେତେବେଳେ ଆଭେଲେବୁଲୁ ହବ ମର୍ଦବୁ ଗୋଟେ ତପରେ ଫଳ ନେଇଯିବୁ କାଇବୁ ଫୋନ ଠିରେ ଯେମତି ସେଇଠା ରହ ସାଙ୍ଗେ ସାଙ୍ଗେ ଯାଉଛି ସାଙ୍ଗେ ସାଙ୍ଗେ ଯିବୁ ନେଇଆସିବୁ ବେଗ ଟା ନେଇକି। ଆମର ପା ସବୁ ସେଇୟା କରୁଚନ୍ତି ଆମ କିଛି ଗାଁ ଏରିଆରୁ ପିଲା ଆସିକି ଟାଉନରୁୁ ସବୁ ଜିନିଷ ତ ରିଶିଭ କରୁଚନ୍ତି।
ଓ ଆଛା ଆଛା।
ସବୁ ଚେଷ୍ଟା କଲେ ହବ।
ହଁ ଚେଷ୍ଟା କଲେ ସମ୍ଭବ ଅସମ୍ଭବକୁ ବି ସମ୍ଭବ କରିହବ। ଦୃଢ ମନୋବଳ ଚେଷ୍ଟା ଦ୍ଵାରା ସବୁ ସମ୍ଭବ।
ଚିକେନ ବିରିୟାନୀ ତ ସେଇଭଳିଆ ନିଜେ ବି କରେ ଆଜି ବି ଆକ୍ଚୋଲି କହିବାକୁ ଗଲେ ଚିକେନ ବିରିୟାନୀ ହିଁ ହଉଚି ଆମ ମୋର ନା ନା ଚି ଚିକେନ ବିରିୟାନୀ ବି ସେଇଭଳିଆ ପୁଦିନା ପତ୍ର କଞ୍ଚା ଲଙ୍କା ଆଉ ଧଣିଆ ପତ୍ର ଏଗୁଡ଼ା ସବୁ ଆଣିକି ରଖିବାକୁ ପଡିବ। ଫାଷ୍ଟ ହେଲା ଚିକେନକୁ ଭଲ ଭାବରେ ଧୋଇବ ତା ଦେହରେ ଲେମ୍ବୁ ଦିଟା ଚିପୁଡି ଦବ କାରଣ ଆଇଁଶିଆ ଗନ୍ଧଟା ବାନ୍ଦ ହେଇଯିବ। ତାପରେ କଣ କରିବ ନା ଦହି ପିଆଜ ଜରା ଯୋଉ ରଖା ହେଇଥିବ। ତା ଦେହରେ ବିଭିନ୍ନ ପ୍ରକାର ସବୁ ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ମସଲା ପକେଇ ଦବ। ତା ଦେହରେ ଧଣିଆ ପତ୍ର ପୋଦିରା ପତ୍ର ଏହାକୁ ଭଲ ଲାଗି ଟେ ମ୍ୟାରିନେଟ କରିଚଲିବ କରିଚଲିକି ତାପରେ ଅଦା ରସୁଣ ବଟା ହେଲା। ଏତିକି ପକେଇକି ଘାଣ୍ଟି ଦେଇକି ରଖିଦେବ ଅଧଘଣ୍ଟା ଭଳିଆ। ତାପରେ ତାକୁ ଟିକେ ତେଲ ପକି ଭଲ କି ଚିକେନ ଟା କର
କଷିଦବ କଷି ଦେଇକି ତାପରେ ହେଇ ସାରିଲା ପରେ ତାପରେ
ହଁ ନା ନା ସେପଟେ ହେଲା ଫାଷ୍ଟ ପ ଆ ପାଣିଟାକୁ ଗରମ କରିବୁ ଲୁଣ ତେଲ ତାପରେ ହେଲା କିଛି ଗୋଟା ମସଲା ପକେଇକି ଭାତ ପକେଇବୁ।
ହଁ ସେ ବା ହେଇଗଲା ପରେ ତାକୁ ଆଣିକି ୟାପରେ ବି କରିଦବ ପ୍ଲାଷ୍ଟିକୁ ଇଏ କଲା ମଗ୍ନେଟ ସାଇଜ୍ କରି ଗୋଲେଇ ଗୋଲେଇ ଦେଇଦବ ଆଉ କଣ।
ବାସ୍ ବାସ୍ ହେଇ ଗଲା ଆଉ।
ଛା
ଆଉ ତମ ଗାଁ ଏରିଆରେ ବୋଧେ ସାଙ୍ଗ ପ୍ରବଳ ବୋଧେ ଯେତେବେଳେ ଇଷ୍ଟାଗ୍ରାମ ଟା ଖୋଲିବ କାହାର ନା କୋଉ ଫଟୋ ତୁମର ରିସିଆରେ ହେଇଥିବ କୋଲାପ ବ୍ରେଟ୍ ହେଇଯାଥିବ।
ହଁ ଆଉ କଣ କରିବା।
କୋଉଠି ବୋଧେ କୀର୍ତ୍ତନ ଚାଲିଛି ନା କଣ ଜୋରରେ ଶୁଭୁଛି।
କଣ କହିଲେ?
କୀର୍ତ୍ତନ ବୋଧ କୋଉଠି ହୋଉଛି ନା କଣ।
ହଁ ସିଏ ଆମ ଗାଁ କୀର୍ତ୍ତନ ହୋଉଛି।
ଓହୋ ଚାଲୁ
ହ
ଆଉ ଆପରେ କିଛି ପ୍ରୋଜେକ୍ଟ ଫୋଜେକ୍ଟ ବନେଇଲାଣି ତମେ ତ ପ୍ରୋଜେକ୍ଟ ତ ଭଲ ବନେଇଥିଲ। ଆଉ ଏଥିରେ ଅସୁବିଧା କଣ ହେଲା ନିଶ୍ଚି
ଦେଖିବା ପ୍ରଭୁଙ୍କ କୃପାରୁ ଟିକେ ପ୍ରଭୁଙ୍କ ନାମ ନେଲେ ଟିକେ ଆତ୍ମା ଜୀବନ ଟିକେ
ବ୍ୟାକଣ୍ଡ ଡେଭଲପର ତ ତୋର ହେଇଯାଇଥିବ ପ୍ରାୟ ଭଲ ନା ନାଇଁ? ଓ ହୋ ବ୍ୟାକେଟା ତଥାପି ପ୍ରୋଜେକ୍ଟ ଟା କରିଥିଲୁ ବ୍ୟାକେଟା କେମିତି କଣ କଲୁ?
ହଁ ନା ନା ବ୍ୟାକେଟ ମୁଁ ନିଜେ ତିଆରି କରିଛି।
ଓହୋ କୋଉଠି କୋଡ଼ ରା଼ ସବୁ ମନେ ଅଛି?
ମନେ ନୁହେଁ ପଢିବା ସହିତ କଲେ ସିଏ ହେଇଯିବ।
ଓହୋ ମତେ ତାଲା ବ୍ୟାକେ ପାଇଁ ହେଲ୍ପ ମାଗିଲି ତୁ ଜମା କଲୁନି। କଣ କହିବି ତତେଆ ମୁଁ ଯୋଉ ହଇରାଣ ହେଇଛି ମୁଁ ଜାଣିଛି ମୁଁ ଗୋଟେ ସାଙ୍ଗ କହିଲି ସେ ପୁଣି କରିଦେଲା ମୋର ବ୍ୟାକେଣ୍ଟ ତ କେହି କରିକି ଦେଲନି ଆଉ।
କେନ ଦେଖ ତମର ବ୍ୟାକେନ ମୋ ବ୍ୟାକେଣ୍ଟ ଅଲଗା ମୁଁ ସେ ବ୍ୟାକେଣ୍ଟ ଉପରେ ନଲେଜ ନାହିଁ ମୁଁ କେମିତି କରିବି।
ତୋର ବ୍ୟାକଣ୍ଡ କଣ ଥିଲା ଲାଙ୍ଗୁଏଜ? ଆଉ ମୋର ବି ତ ସେଇ ନୋଡ଼ଜେସ ହିଁ ତ ଲାଗିଲା ନା।
ହଁ ପି ଏଚ୍ ପି ରେ କରିଥିଲୁ?
ପାରିଲିନି ଯେତେ ଚାର୍ଟ ଜି ପିଟି ୟୁଜ୍ କଲି ଜମା ହେଲାନି ବାଧ୍ୟ ହୋଇକି ପୁଣି ସେ ର ତିକାନ୍ତ କହିଲା ନୋଟ୍ ଜେସ୍ ହିଁ ୟୁଜ୍ କଲେ ହେଇପାରିବ ମୁଁ ବାଧ୍ୟ ହେଇକି ନୋଟ୍ ଜେସ୍ ୟୁଜ୍ କଲି ହେଲା।
ହଁ ଦେଖା।
ହଁ ହଁ ପି ଏଚ ପି ହଁ ମୁଁ କହିଥିଲି ମୋର ମନେ ଅଛି ପି ଏ କହିଥିଲି ହେଲାନି ଯେତେ ଚାର୍ଟ ଜି ପିଟି କହିଲା ଜମା ବୁଝିପାରିଲିନି। ଆଉ ଫ୍ରଣ୍ଟେନ୍ ଟା ପୁରା କରିଦେଲି କିନ୍ତୁ ବ୍ୟାକଣ୍ଡ ଟୋଟାଲ ହେଲାନି।
ଡକ୍ୟୁମେଣ୍ଟ ବି ବନେଇଲି ସବୁ କଲି ଏଇ ତ ବ୍ୟାକଣ୍ଡ ଟା ତ ମୁଁ ହଇରାଣ ହେଇଗଲି ଆଉ। ହେଇଗଲା ରାଜ ରୂପେଟା କେମିତି ଶିଖିଲ?
ଟିକେରୁହ ମତେ ଜଣେ ଡାକୁଚନ୍ତି ମୁଁ ଆସେ କଲ୍ କରିଵି ଆଁ।
ହୋଉ ହୋଉ ହୋଉ।